ହଁ।
ହଁ।
ଆଉ କଣ ଖବର ତମର?
ଖବର କଣ ସଖାଳୁ ତ କାମ ଆଉ କାମ ସାରିବୁ, ବ୍ରଶ କରିବୁ ତାପରେ ଗାଧେଇ ଯିବୁ, ଠାକୁର ପୂଜା କରିବୁ। ତାରେ ଛୁଆ ମାନେ ଉଠିବେ ତାଙ୍କୁ ଦାନ୍ତ ପତ୍ର ଘଷେଇଦବୁ, ତାଙ୍କୁ ଖୁଏଇଦବୁ। ସେଇଠୁ ଏଇନା କାମ ଚାଲିଲା ଆଉ। ଏଇନା ବାରଟା ପର୍ଯ୍ୟନ୍ତ କାମ ଚାଲିଲା।
ହୁଁ। ଆଉ। ଆରେ ଯୋଉ କଣ କହୁଥିଲି କହିଲ ତମେ ଏଇଥର ଯାଇଥିଲ ନା କଣ ବା ବୁଲିବା ପାଇଁ କୁଆଡେ କୁଆଡ଼େ ସବୁ।
ଏଇଥର ଆମେ ଯାଇଥିଲୁ କେବଳ ପୁରୀ ଯାଇଥିଲୁ ଆଉ କୁଆଡେ ଯାଇନଥିଲୁ। ସେ ପୁରୀ ଆଉ ସମୁଦ୍ର କୂଳ ଏତିକି
ଓହୋ ଆଉ କେତେ ଜଣ ଯାଇଥିଲ ସବୁ?
ଆମେ ଯାଇଥିଲୁ ଆମ ବାପା, ବୋଉ, ମୁଁ, ମୋ ଝିଅ। ଆଉ ଆମ ସ୍ୱାମୀ। ଆଉ ଆମ ଝିଅ ଦିହାଙ୍କେ ଆଉ।
ହୁଁ ହୁଁ ହୁଁ। ଆଉ ହେଲା କଣ କହିଲ ମାନେ ପୁରୀରେ ଏଇନା କେମିତି ଭିଡ ରହୁଛି ନା କେମିତି?
ପୁରୀ ମନ୍ଦିରଟା ହେଲା କଣ କହିଲ ସେଟା ସବୁବେଳେ ଭିଡ଼।
ହୁଁ।
ସବୁବେଳେ ତ ପୁରୀ ମନ୍ଦିର ଭିଡ କେତେବେଳେ ଶୁଣିଛ ଆଉ କୌଣସି ମନ୍ଦିର ପଛେ ଫାଙ୍କା ହେଇଥିବ କିନ୍ତୁ ପୁରୀ ମନ୍ଦିର କେବେ ଶୁଣିଛ ଫାଙ୍କା ହେବାରେ। ତାହା ସବୁବେଳେ ଭିଡ଼। କେବଳ ଗୋଟେ ଗୋଟେ ଦିନ ଥାଏ ସେଇଥର ମାନେ ସେଇ ଦିନଟା ହିଁ ମାନେ ଟିକେ କମ୍ ଭିଡ଼ଟା ଟିକେ କମ୍ ହୁଏ। କିନ୍ତୁ ଆମେ ହେଲେ ଯାଇଥିଲୁ କିନ୍ତୁ ଯେତିକି ଲୋକ ହୁଅନ୍ତି ଏତେ ବି ଲୋକ ହେଇନଥିଲେ। କିନ୍ତୁ ଲୋକ ହେଇଥିଲେ ତଥାପି ତ ପେଲି ଠେଲି ଦେଇକି ପଳେଇନୁ ଆଉ।
ହୁଁ ନା କଣ କହିଲ ହଁ ସେଠି ଆମ ଘର ପାଖରେ ଜଣେ ଅଛନ୍ତି ତ। ଆଉ ସେ ଯିବେ ବୋଲି ପଚାରୁଥିଲେ ତାଙ୍କର କଣ ସବୁ ଅଛି କଣ କହିଲ ପୂଜା ବି କରିବାର ଅଛି। ଅସ୍ଥି ବିସର୍ଜନ କଣ ଏମିତି କରିବାର ଅଛି ତ। ଆଉ। ଆଉ ସିଏ କହୁଥିଲେ ଯିବା ପାଇଁ ତାଙ୍କର ଆଠ ନଅ ଜଣ ଖଣ୍ଡେ ଯିବେ ହେଲା। ଆଉ ତା ତମର ପରା ନୂଆ କାର ଗୋଟେ ଆଣିଛ ଏଇଥର। ହ ଆଉ ତମ କାର୍ ଟା ଟିକେ ଭଡ଼ାରେ ନିଅନ୍ତେ ବୋଲି ପଚାରୁଥିଲେ ଆଉ କଣ କହିଲ ସେଠି ଆଠ ନଅ ଜଣ ଧରିବ ନା ତମର ତିନିଟା ଲାଇନ୍ ସିଟ୍ ଅଛି ନା?
ଅଛି ତିନିଟା ଲାଇନି ଅଛି ପଛରେ ମଝିରେ ବି ଅ ମଝିରେ ଅଛି ଦିଟା କିନ୍ତୁ ହେଟି ତିନି ଜଣ ମଣିଷ ଆରାମସେ ବସି ପଡିବେ କାହିଁକି କହିଲ? ଆଁ ସେ ଯୋଉ ମଝିରେ ଯୋଉ ଫାଙ୍କା ନଥିଲା ଆମର ସେଠି ଗୋଟେ ବେବି ସିଟ୍ ଟେ ବି ପକେଇ ଦେଇଛୁ। ବେବୀ ସିଟ୍ ପକାନ୍ତିନି ଆମ ସେଇ ସିଟ୍ ତଳେ ପକେଇଦେଲୁ ସି ମାନେ ତିନି ଜଣ ମଣିଷ ଆରାମ୍ ସେ ବସିକି ଯାଇପାରିବେ। ଦି ଜଣ ଛଅ ଜଣ ମଝିରେ ଆଗରେ ଆଉ ଦି ଜଣ।
ହୁଁ ନା ସେଇ ସାତ ଆଠ ଜଣ ଭଳିଆ ତାଙ୍କର ଯିବେ ତ ଆଉ ତମ କାର୍ ଟା ଟିକେ ବଡ଼ ଅଛି ତ ସେଇଟା ସିଏ ମତେ କହୁଥିଲେ କହିବା ପାଇଁ ଆଉ ସେ ଯିବେ ଆଉ ଆଠ ଦଶ ଦିନ ଭିତରେ ତାଙ୍କର କଣ କହିଲ ସେ ଟିକେ ପୁରୀ ଯିବେ ଆଉ ଉ ଏକାଥରେ ଯିବେ ପୁରୀ ଯିବେ ସେଠୁ ଆସିବେ ପୂଜା ଫୁଜା କରିବେ ତାପରେ ଆସିଲା ବେଳକୁ ଟିକେ କୋଣାର୍କ ଚନ୍ଦ୍ରଭାଗା ଆଉ ତାପରେ ଭୁବନେଶ୍ଵର ପଟେ ହେଇକି ଟିକେ ବୁଲାବୁଲି କରିକି କଣ ମାନେ ଦେଖୁନ ରଜ ଆସୁନି କି ଆଉ ହଉଛି କଣ ଡ୍ରେଶ୍ ପଟା ବି ଯାହା କିଣା କିିଣି କରିବେ ଟିକେ ଆଉ କରିକି ଆସିବେ ଏକାଥରେ କହୁଥିଲେ ଆଉ ସେଇଆ ମାନେ କଣ କହିଲ ଏଠି ଯୋଉ କାର୍ ତାଙ୍କ ପାଖରେ ଅଛି ଯେ କିନ୍ତୁ ମାନେ ତାଙ୍କ ପାଖାପାଖି ଯାହା ବି ଭଡ଼ା ନେଉଛନ୍ତି ଟିକେ ଛୋଟ ଅଛି ତ ସେମାନେ ଆଉ ଦିଟା ନେଇକି ଯିବେ ନା ଆଉ ସେଇଥିପାଇଁ କହୁଥିଲି କି ଟିକେ ବଡ଼ କାର୍ ଟା ତମର ଅଛି ତ ଆଉ ସେଇଥିପାଇଁ ମତେ କହୁଥିଲେ ଟିକେ ପଚାରିଵ୍ ବ ଆଉ କେତେ କଣ ଭଡ଼ା ନେବେ ଆଉ ଦି ଦିନ ପାଖାପାଖି ତାଙ୍କର ଯିବେ ଗୋଟେ ଦିନ ପୁରା ରାତିକରୁ ପଳେଇବେ ତା ପରଦିନ ହଁ ଆସିବେ ଗୋଟେ ଦିନ ଯିବେ ତାପର ଦିନ ରାତି ବେଳକୁ ଆସିବେ ବୋଧେ ଏମିତି ଆଉ। ଆଉ ତମେ ତ ଜାଣିନଥିବ ଭଡ଼ା କେତେ?
ନା ନା ଭଡ଼ା ମୁଁ ଜାଣିନି।
ହୁଁ ନା ତମେ ଟିକେ ବୁଝିକି କହିବ ହେଲା? ଆଉ କହିଲେ ମୁଁ କହିବି ତାଙ୍କୁ ଆଉ ଜଣେଇବି ସେଇ ଅନୁସାରେ ସେ କେବେ କଣ ଯିବେ ମତେ କହିନାହାନ୍ତି କହୁଥିଲେ ତ ସାତ ଆଠ ଦିନ ଭିତରେ ଯିବେ ବୋଲି। ଆଉ ସେ ଅନୁସାରେ ତମର ଯାହା ଭଡ଼ା ନଉଥିବ ମତେ କହିବ ଟିକେ ବୁଝିକି ହେଲା?
ହଉ ତାହେଲେ ଆଉ ମୁଁ ବୁଝିକି ଆଜି ବୁଝିକି ତମୁକୁ କହିଦେମି ଆଉ।
ହୁଁ ଆଉ ତମେ ସବୁ ଯାଇଥିଲ ପୁରୀ ନା ଆଉ ତାରିଣୀ ଯାଇଥିଲ ନା କଣ କେବେ ଗୋଟେ?
ତାରିଣୀ ଯାଇଥିଲୁ ଫାଷ୍ଟ ଯେତେବେଳେ ଗାଡ଼ି ଆଣିଲେ ଫାଷ୍ଟ ଯାଇଥିଲୁ ତାରିଣୀ। ଏଠି ତାଙ୍କର ମାନେ ଯିଏ ଗାଡ଼ି ଫାଡ଼ି ଯିଏ ଆଣିଲେ ଏଠି ବୋଲି ନୁହଁ ବହୁତ ଲୋକ ବହୁତ ଜାଡ଼େ ନା ଆମେ ଓଡ଼ିଆ ଲୋକ ପ୍ରାୟତଃ ଏବେ ତ ନନ୍ ଓଡ଼ିଆ ବି ସେମାନେ ବି ଜାଣିଗଲେଣି ବହୁତ ଲୋକ ଯିଏ ଗୋଟେ ନୂଆ ଗାଡ଼ି ଫାଡ଼ି ଆଣିଲେ ସେମାନେ ଆଗେ ତାରିଣୀ ଙ୍କ କତିରେ ଆଉ ନେଇକି ପୂଜା କରିକି ଆଣନ୍ତି।
ହୁଁ ହୁଁ। ହେ ଦେଖୁନ ତାରିଣୀ ଆଗରୁ ଯେମିତି ଥିଲା ଦେଖୁଛ ନା ମାନେ ଆମେ ଛୁଆ ବେଳେ ପୁରା ଯେମିତି ଥିଲା କଣ କହିଲ ମାନେ ଗଛ ପାଖରେ ଥିଲେ ଏତେ କିଛି ହେଇନଥିଲା।
ଗଛ ନାଇଁ କି ସେ ଗଛ ଅଛି କିନ୍ତୁ କଣ କହିଲ ସେତେବେଳେ ଚାରିପଟ ଯାକ ପୁରା ଜଙ୍ଗଲ ଥିଲା। ଏବେ ସେ ରେ ଆସ୍ତେ ଆସ୍ତେ ସେ ଜଙ୍ଗଲକୁ ସବୁ ଗଛକୁ କାଟିକି ମାନେ ଆହୁରି କେତେ ବଡ ଜେଗା ଟା ମାନେ କେତେ ବଢିଆ ସେ କରିଦେଇଚନ୍ତି ମାନେ ସେଠି ଫଟୋ ଫୁଟ ଉଠେଇଆକୁ ଭଲ ହେଇଚି। ଠାକୁର ତ ଅଛନ୍ତି ତା ଚାରିପଟେ ବି ବହୁ ସାରା ସେଠି ତ ଆମ ଯାଇଥିଲୁ ଯୋଉଥର ଯୋଉଥର ଯାଇଥିଲୁ ସେଇଥିର କୀର୍ତନ ହଉଥିଲା। କିନ୍ତୁ ଆଗରୁ ଯୋଉ ଯେତେବେଳେ ମୁଁ ଯାଏ। କାଇଁ ଏମିତି କୀର୍ତ୍ତନ ଦେଖିନି କିନ୍ତୁ ଏବେ ଏଇ ଭିତରେ ମୁଁ ଯେତେ ଥର ବି ଗଲିଣି। ସବୁବେଳେ କୀର୍ତ୍ତନ ହଉଚି ମୁଁ ଏଇ ଭିତରେ ତ ଚାରି ପାଞ୍ଚ ଥର ଗଲିଣି। ଏଇ ଭିତରେ ବୋଲେ ଏଇ ଆସିଆରେ। ମାନେ ଏ ଚାରି ପାଞ୍ଚ ବର୍ଷ ଭିତରେ।
ହୁଁ ଉଁ। ଆଉ ହଉଚି କଣ କହିଲ ମାନେ ଏବେ ଟିକେ ବହୁତ୍ ଭଲ କରିଦେଇଚନ୍ତି ପୁରା ମାନେ ଭଲ ମାନେ ପାର୍କ ଫାର୍କ ଭଳିଆ ହେଇଚି। ସିନେରି ପୁରା ଫଟୋ ଫୁଟ ଉଠେଇବା ପାଇଁ ବି ଅଛି ବହୁତ ଲୋକ ଯାଉଚନ୍ତି କିନ୍ତୁ ନା?
ହଁ। ଆହୁରି ବି ତ କାମ ହଉଥିଲା ଆମେ ଯୋଉ ଯାଇଥିଲି। ଏଥର ଗାଡ଼ି ପୂଜା କରିଆ ପାଇଁ ଆହୁରି କାମ ହଉଥିଲା।
ହୁଁ।
ଆମେ ବି ଯେତେବେଳେ ଯାଇଥିଲୁ ଫାଷ୍ଟ ଆମର ଯୋଉ ଗାଡି ଯାଆନ୍ତି ନି ତାର ଯୋଉ ଯାଇଥିଲୁ ଫାଷ୍ଟ ଯୋଉ ରାତ୍ ଅଟ ଆଣିଥିଲୁ ସେଥିରେ ବି ଯାଇଥିଲୁ। ସେଥର ଯେତିକି ଦେଖିଥିନୁ ଏଇଥର ଫେର୍ ଟିକେ କିଛି ଚେଞ୍ଜ୍ ହେଇଯାଇଚି।
ହଁ। ସବୁବେଳେ କିଛି ନା କିଛି ଚାଲିଛି ଆଉ। ଅଧିକ ଚାଲିଚି ଆଉ।
ଏଇ ଯୋଉ ମନ୍ଦିର ହେଲା କଁ କହିଲ? ଅ ମାନେ ଜଣଙ୍କ ଗୋଟେ ଗୋଟେ ଗାଁ ରେ ଯୋଉ ମନ୍ଦିର ହଉଚି। ସେଇଟା ହେଲା ମାନେ ଏମାନ୍ ନର୍ମାଲି ସେଇ ଗାଁ ମାନଙ୍କ ମନ୍ଦିରକୁ କଣ ଏତେ ଲୋକ ଯାଉଚନ୍ତି କି ତାରିଣୀ ହେଲା ପୁରୀ ହେଲା ଏଠି ହେଲା ଯୋଉ କୋଣାର୍କ ହେଲା। ଏଇ ମନ୍ଦିର ସବୁ ବହୁତ ଆଗ ମାନେ ବହୁତ୍ ପୁରୁଣା ମନ୍ଦିର। ବହୁତ୍ ପୁରୁଣା ମାନେ ଯେତେବେଳେ ଯୋଉ ରାଜ୍ ରାଜା ମାନେ ଯୋଉଥିଲେ ଏଇ ସେଇମାନେ ତ ଏଇ ମନ୍ଦିରକୁ ସବୁ ମାନେ ଇଏ କରିଥିଲେ ନା। ପୁରୀ ମନ୍ଦିର ଟା ଦେଖୁନ ତମେ ଯେତେବେଳେ ଗଲେ ପୁରୀ ମନ୍ଦିର ଟା ତମେ ଯାଇଥିଲ ଯୋଉ ଅ ପାଞ୍ଚ ଛଅ ବର୍ଷ ତଳେ ଯୋଉ ଯାଇଥିଲ ଯୋଉ ମନ୍ଦିରକୁ ଏବେ ଯୋଉ ଦେଇକି ଏବେ ଗଲେ ସେ ବି ଟିକେ ଚେଞ୍ଜ୍ ହେଇଯାଇଚି।
ହୁଁ।
ସେତେବେଳେ କଣ ସେମିତି ଥିଲା କି ଶହେ ଦେଢଶହ ବର୍ଷ ତଳର ଯୋଉ ମନ୍ଦିର ସବୁ ଦେଇଥିଲା। ସେତେବେଳେ କଣ ଖାଲି ମନ୍ଦିର କରିଥିଲେ ତା ଚାରିପଟେ ଯାକ ଖାଲି ବାଲି।
ହୁଁ ନା ସବୁବେଳେ କିଛି କିଛି ହୁଁ
ଏବେ ଖାଲି ତାଦ୍ ଏବେ ତ ସ ଆଉ ମାନେ ସେତେବେଳେ ସେ ବାଲିରେ ଚାଲୁଥିଲେ ଏବେ କଣ କହିଲ ତମେ ଏବେ ଖାଲି ପଥ୍ ଥରରେ ଚାଲିବ ଟାଇଲ୍ ରେ ଟାଇଲ୍, ମାର୍ବଲ ଏଇଥିରେ ସବୁ ଚାଲିବ।
ହୁଁ ଉଁ। ନାଇଁ ସେଠି ଗଲେ କଣ କହିଲ? ସେଠି ଗୋଟେ ଅଲଗା ପ୍ରକାର ଶାନ୍ତି ନା କି ତମେ ପଳେଇଲେ ସେ ବଡଦାଣ୍ଡରେ ମାନେ ଅଲଗା ପ୍ରକାର ଶାନ୍ତି।
ବଡଦାଣ୍ଡ ରେ ତମେ ଯିବ। ସେଇଠି ବଡଦାଣ୍ଡରେ ଯଦି ଟିକେ ସମୟ ବସିବ ସେତ ଆହୁରି ଶାନ୍ତି ଲାଗିବ।
ହୁଁ। ଆଉ ସେ ସମୁଦ୍ର କୂଳରେ ବି ବୁଲିବ ପୁରା ମନ ଫାଙ୍କା ହେଇଯିବ। ମାନେ ଦୁ ଦୁଃଖ କଷ୍ଟ ଯାହା ଥିବ ବଡ଼ଦାଣ୍ଡ ରେ ବସିବ। ଦେଖିବ ସବୁ ମନ ପୁରା ଶାନ୍ତି ହେଇଯିବ।
ସେ ପୁରୀର ବି କିଛି ରହସ୍ୟମୟ କଥା ନାହିଁ କି ହେଲେ କି ସେମାନେ ଜାଣିପାରନ୍ତିନି। ମଝିରେ ଥରେ କହୁଥିଲେ ମନେ ଅଛି ନା। ପୁରୀ ମନ୍ଦିରରେ ଗୋଟେ ପଥର ଖସିଲା।
ହୁଁ।
ସେ ପଥର ଟା କିନ୍ତୁ କୋଉଠି ଖସିଲା ବୋଲି କେହି ଜାଣିପାରୁନାହାନ୍ତି।
ହୁଁ। ସେ ପଥର ଟା ସେଠି ଅଛି ନା କଣ ପା ପୂଜା ହଉଚି?
ହଁ, ହେଟା ତଳେ ପଡ଼ିଚି କିନ୍ତୁ ପୂଜା ହଉଚି କଳାପଥର।
ହୁଁ।
ସେ ମନ୍ଦିର ଟା ଦେଖିଛ ନା ଯେନ୍ତିଆ ହେଇଛି କେମିତି ମାନେ କରିଛନ୍ତି ଦେ ମାନେ ବାଲି ନାହିଁ, ସିମେଣ୍ଟ ନାହିଁ, କିଛି ନାହିଁ ଖାଲି ମାନେ ପଥର ଖଞ୍ଜି ଖଞ୍ଜି କରିଛନ୍ତି।
ହୁଁ। ଆଉ ହଉଚି କଣ କହିଲ ତମେ ହଉଚି ବୁଝିକି କହିବ ତମ ଘରେ ଦି ଦିନ ପାଇଁ ଯିବେ ଆଉ କଣ କେତେ ଖର୍ଚ୍ଚ ଲାଗିବ କହିବେ ଆଉ। କହିଲେ ସେ ଟିକେ ଯିବେ ଆଉ ତାଙ୍କର ଗଲା ପ ତା ପରେ ଆମେ ବି ଟିକେ ଜିମୁ। ଆମର କଣ କହିଲ ତାରିଣୀ ଜିମୁ ମୁ କହିଲି ଯାଇସାରନ୍ତୁ। ଆମର ଜିମୁ କେବେ କୋଡିଏ ପଚିସ୍ ଦିନ କି ମାସେ ପରେ ଆମେ ଯିମୁ। ଆଉ ତମ କାର୍ ଟା ବି ଟିକେ ନେଇକି ଯିମୁ ଆଉ।
ହଉ ଆମେ ତ ଗାଡି ଜାଣିଛୁ ନା ଭଡା କରିବା ପାଇଁ। ଆମ ଘରେ ରଖିବା ପାଇଁ ଆଣିଛୁ କି? ଭଡ଼ା ତ କରିବା ପାଇଁ ଆଣିଚୁ। ଯେତେବେଳେ ତମର ଯୁଆଡେ ଯିବାର ଇଛା ଥିବ କହିଦବା ମତେ ଫୋନ୍ କରିକି। ଆମ ଗାଡ଼ି ରେ ପଳେଇବ।
ହଉ ଆଉ, ହଉ ତାହେନେ ଆଉ କଣ ଦେଖିଆ, ମୁଁ କ ସେ ମତେ କୁହନ୍ତୁ, କେବେ ଯିବି। ତମେ ମତେ କିନ୍ତୁ ଭଡା ଟା ବୁଝିକି କହିବ ତାପରେ ମୁଁ କହିବି ତମ ହଉ।
ହଉ, ଠିକ୍ ଅଛି।
ହଉ ତାହେଲେ, ରଖୁଚି।
ହଉ।